ହ୍ୟାଲୋ ହ୍ୟାଲୋ।
ହଁ କୁହ?
କୁହ କଣ କରୁଛ?
ନାଇଁ ଏଇ ବାହାରେ ବାଲକନି ଉପରେ ବସିଛି ପବନ ଟିକେ ଦଉଛି ବର୍ଷା ତ ହଉନି।
ଓ ଯାହା ହବ ବ ଦଉଛି ତ
ହଁ ଟିକେ ଟିକେ ପବନ ଦଉଛି ବସି ଭଲ ହଉଛି।
ହଁ ବର୍ଷା ହେଇନି ତାଲେ।
ନାବା ବର୍ଷା ହଉନି କିଛି ନାହିଁ ଖାଲି ଗରମ ହଉଛି ଘରେ ପଶିଲେ ମୁଁ କହିଲି ନାଇଁ ଘରେ ଅ ଅନନିଶ୍ୱାସ ହେବି। ବାହାରେ ଟିକେ ଖୋଲା ପବନ ରେ ବସିବା।
ରୋଷେଇ ସରିଲାଣି।
ହଁ ରୋଷେଇ ସରିଲାଣି।
ଓହୋ ଆଉ ଝିଅ ପୁଅ କଣ କରୁଛନ୍ତି।
ପୁଅ ଝିଅ ରୁମ ରେ ଅଛନ୍ତି ସେ ଭିତରେ ଏସି ଲଗେଇ ବସଛନ୍ତି ମୁଁ କହିଲି ନା ମୁଁ ବସିବିନି ମୁଁ ଏଇଠି ବାହାରେ ବସିବି।
ହଁ ବାହାର ପବନ ଟା ଟିକେ ଅଧିକ ଭଲ ଲାଗିବ ନାଇଁ କି।
ନାଇଁ ନାଇଁ ଖିଆ ହେଇନି ଏବେ ତ ଆରମ୍ଭ ହବ ଖାଇବା ଖାଇବୁ ଆଉ।
ଓହୋ ରୋଷେଇ ସରିଲାଣି କିନ୍ତୁ।
ହଁ ହଁ ରୋଷେଇ ସରିଲାଣି।
କଣ କଲ ରୋଷେଇ ରେ।
ରୋଷେଇ ଚିକେନ ଆଣିଥିଲେ ମୋର ହଜ୍ ବ୍ୟାଣ୍ଡ ଚିକେନ ଆଣିଥିଲେ ତାକୁ କଷିଲା ଲାଖେ କରିଦେଲି ରୁଟି।
ଆଉ କଣ ହେଇତ।
କଣ ଥଣ୍ଡା ହେଇଛି କି।
ହଁ ଥଣ୍ଡା ତ ହେଇଥିଲା କମିନୀ।
ସେଠା କାମିନୀ କି।
ଥଣ୍ଡା ହେଇଥିଲା କମିନି ଆସିବା ସେଇ ଟନସିଲ ଟିକେ ମୋର ରୁହେ ତ ଆ ମାନେ ଥଣ୍ଡା ହେଲା ମାନେ ଟନସିଲ ବଢିଯଏ।
ଓଁ ହୋ ହଁ।
ହୁଁ। ତ ପୁଅ ତାଙ୍କୁ ଗରମ ହଉଛି ସିଏ ଏସି ଲଗେଇଦଲା ବେଳକୁ ମତେ ଏମିଟିକ। ମାନେ ଅବେଗା ଲାଗୁଛି ମୁଁ କହିଲି ତମ ବସ ମୁଁ ଯାଇ ବାହାରେ ବସେ।
ଆଉ କଣ କୁହ। ହଁ ମୋମୋ ଖାଇଥିଲି ଗୁପ୍ ଚୁପ ଖାଇଥିଲି। ଆଉ ଏ ଗୋଟେ ସୋରା ଟିକେ ପିଇଥିଲି ଆ ମାର୍କେଟ ଆଡକୁ ଆଇଛି ତ ବୁଲିବା।
ହଁ ରାତିରେ ମାନେ ସପିଙ୍ଗ ପାଇଁ ନା ଏମତି ଜଷ୍ଟ ଏମତି ବୁଲା ବୁଲି।
ଆସିଥିଲେ ଜଣେ ଆଣ୍ଟି ଜଣେ ପାର୍ଲର ଆସିଥିଲେ ତାଙ୍କୁ ଏ ତାଙ୍କୁ ପାର୍ଲରରେ ବସେଇ ଦେଇକି ଆମେ ଏଇଠି ବୁଲୁଛୁ ଆଉ।
ହ ହଁ।
ହଁ ସେଇଟି ବୁଲୁଥିଲୁ ଟିକିଏ। ପଳେଇଗଲୁ କଣ ଟିକେ ଦେଖିଲୁ ବୋଲି ସପିଂ କରିବୁ ବୋଲୀ ଟେସ୍ ନାରି ଟିକେ ଧରିକି ଆସିଲୁ ଆଉ।
ଆଛା। ହଁ ମାନେ ରାତିର ଡିନର ସରିନି ଖାଲି ବାହାରେ ମାର୍କେଟରେ ଫାଷ୍ଟ ଫୁଡ ଖାଇଥିଲ।
ହଁ ମୁଁ ଖାଇ ଦେଇଛି ମତେ ଲାଗୁନାହିଁ ଆଜି ଆଉ ଖାଇବି ଡିନର
ହଉ ମନ ହୁଏନି ବାହାରେ ଯାହା ଟିକେ ଗୋଟେ ଖାଇଦେଲେ ଆଉ ଇଚ୍ଛା ହୁଏନିକିଛି।
ହଁ ପୁଣି ମୋର ତ ଯୋଉ ପେଟ ମତେ ଯଦି ଶୋଷ ଲାଗିବ ପାଣି ପଇ ଦେବୀ ଭୋକ ମରିଯିବା।
ହଁ ହୋ ହୋ ହ।
ହଁ ହଁ
ଏଇଁ କିଛିଟା ଖାଇଦେଲେ ଆଉ ଇ ଛା ହୁଏନି ବାହାରକୁ ଧର ଘର କଣ କିଣିକି ଖାଇଦେଲ ମନ ହୁଏନି ରାତିରେ।
ମୋ ଭାଉଜ ମତେ ଯଦି କଣ ଟିକେ କୁୁରୁକୁରି ଖାଉଥିଲେ ମତେ ସେଇଥିରୁ ଗୋଟେ ଦେଇଦେଲେ ଗୋଟେ ଖଣ୍ଡେ ଦେଇଦେଲେ ମୁଁ ସେଇଟା ଖାଇବି ପେଟ ପୁରିଯିବ। ମାନେ ଭୋକ କେ ଯାଣି କଣ ଏମିତିଆ ପେଟ ମୁଁ କି ଜାଣିପାରୁନି।
ଆଚ୍ଛା।
ହଁ ବା ଆଜି ଫୁଣି କଙ୍କଡ଼ା ନାଇଁ କହିଲେ ଆଉ ମୋ ଭାଣିଜି କଙ୍କଡ଼ା ହାଉସ୍ ତାପା ଆଣିବୁ। ତାଙ୍କ ଭଉଣୀ ଆଣିଥିଲେ ଯେ ମୁଁ ତାକୁ ଚୋବେ ହା ହାତରେ ଖଣ୍ଡା କଲି ହାତ କଟିଗଲା। ଦାନ୍ତରେ ଚୋବେଇଲି ମୋ ଜିଭ କଟିଗଲା।
ହ
ହଁ କଣ କହିବି ହଁ ହଁ ପା ତା ଗୋଡ଼ ମୁଁ ତାର ଚୋବେଇ ପାରିଲିନି କଟିି କୁଟା ଗଲା ସବୁ ମୁଁ ଆଜି ରାତିରେ ଗଲି ନାହିଁ ଆଜି ରାତିରେ ଟୋଟାଲି କଙ୍କଡ଼ା ଖାଇବିନି। ନହେଲେ ଆଗ୍ ମୁଁ ପୋ ପେକରରେ ନହେଲେ କଷିକି କରିଥିଲି।
ଭାଇ ଖ ପାଇଁ କଟି ଯିବ ଭିତରୁ। ହଁ। ଏଇ ବଇଦ ଆଉ ବର୍ଷା ଛାଡି ଯାଇଚି କି?
ହ ନା ଏଇଆଡେ ହେଇନି ଇଆଡେ ଖରା ହଉଥିଲା ମୁଁ ଘର ଆଡେ ଫୋନ କରିଥିଲି ମୋ ମା କହୁଥିଲା ବାତ୍ୟା ଉଠେଇଥିଲା ବୋଲି। ତାପରେ ଆଉ ଟିକେ ପରେ କଲା ବେଳକୁ କହୁଛି ହଁଲୋ ଝିଅ ଜୋସରେ ବାତ୍ୟା ହଉଛି କଉ
ଆମର ପା ସେପଟେ ହେଇଛି ଗାଁରେ ସେମିତି ବର୍ଷା ହେଇଛି ଏଠି ଠି ହେଲାନି ମୁଁ କହିଲି କାଲିଠୁ ଉଠି ଉଠି ରହିଲା ହେଲାନେଇଁ। ସେଇଆଡେ କାଲି ହେଇଥିଲା ପୁଣି ଆଜି ବି ବର୍ଷା ହେଇଛି ମୋ ଯାଆ ଫୋନ୍ କରିକି କହୁଛି ଦେଖ ଏଇଆଡେ ବର୍ଷା ହଉଛି।
ହଁ ବା ସେଇଆଡେ ହଉନି ଘରେ ଫୋନ କରିଲେ ଯେ କହିଲେ ଝିଅ ବାତ୍ୟା ହଉଛି ଘଡଘଡି ମଡୁଛି ମୁଁ କହିଲି ଯାହା ହଉ ଏଟ ହଉଛି ତ ଏଠିି ମୂଳରୁ ହଉନି। ଯୁଗରେ।
ହଁ ସେଇଆ ତ ଆଉ।
ହଁ
ଆଛା ଯୋଉ ଗରମ ହଉଛି ପୁରା ସଢା ଗରମ ହଉ ଚି ମଣିଷ ବା ମାନେ ଆମେ ଉପରେ ରହୁଚୁ ନା ତ ତଳଟା ଟିକେ ଯାହାବି ହେଲେ ଘର ଅଛି। ତଳେ ଗୋଟେ ଉପୁରେ ଘର ତ ଥଡା ଲାଗିବ। ସେଟା ଉପର ଟା ସାଇଟ୍ ରେ କିଛି ଗଛ ପତ୍ର ବି ନାହିଁ ମାନେ ଫାଙ୍କା ଅଛି। ଗା ମାନେ ଜଣଙ୍କର ଜାଗା ଅଛି ସେ ଘର ଫର କିଛି କରିନାହାନ୍ତି ଥଡା ପୁରା ଆ ଖୋଲା ପଡିଆ ଟା ତ ଖରା ଟା ପୁରା। ମାନେ ଆରମ୍ଭରୁ ଶେଷ ଯାଙ୍କେ ଟୋଟାଲ ଖରା ଟା ପଡୁଛି ମାନେ ଆ ଟୋଟାଲ ଆରମ୍ଭରୁ ଶେଷପର୍ଯ୍ୟନ୍ତ ଖରା ଟା ପଡୁଛି।
ହଁ ଯୋଉମାନେ ତଳିଆ ଘରେ ରହୁଛନ୍ତି ସେମାନଙ୍କୁ ଟିକେ ଥଣ୍ଡା ଲାଗୁଥିବ।
ତାଙ୍କର ତିକେ ଥଣ୍ଡା ଲାଗୁଥିବ ପୁରଟା ଟିକେ ଫା ଙ୍କା କୁ ମର ଦେହରୁ ଖାଲି ବାମ୍ଫ ବାହାରୁଛି।
ଏ ତଳରୁ ବତ ଥଣ୍ଡା ଲାଗେ ମୋ ଭାଉ ହକା ମୋ ଭାଇ ସେମିତି।
ହଁ ତଳେ ଯ ଉପର ଟା ଘର ଥିବ ନା ତ ତଳଟା ତ ତାତି ଟା ବେଶୀ ନଥିବ। ଏଇଟେ ଉପରୁ ତାତିଲା ସାଇଟ୍ ରେ ବି ତାତିଲା ସବୁଆଡେ ତତଲା।
ତଳ ଘର ନେଲାନି ନା ନଥିଲା ରୁମୁ।
ନାଇଁ ନାଇଁ ସେଏ ତାଙ୍କର ତଳେ ଯିଏ ଅନୋରହର ରହୁଛନ୍ତି ଆଉ ଉପର ଘର ସେ ଭଡା ରେ ଲଗଉଛନ୍ତି।
ଓ ହୋ।
ତଳେ ସେ ନିଜେ ରହୁସନ୍ତି।
ଅ ହଁ ହଁ ହଁ।
ଏଇଠି ବାହାରେ ବଢିଆ ଥ ବଢଆ, ମାନେ ପବନ ମଝିରେ ମଝିରେ ପୁରା ଜୋରରେ କଷ୍ ସେକି ବାଡଉଛି। ହଁ ଖାଲି ଉପର ଫ୍ଲୋର୍ ଟା ଭଡାକୁ ଦଉଛନ୍ତି। ତଳ ଟା ସେ ନିଜେ ରହୁସନ୍ତି।
ଓହ! ମୁଁ ଭାବିଲି ତଳେ ବି ଭଢା ରହୁଛନ୍ତି ବୋଲି।
ନାଇଁ ନାଇଁ। ଉପରେ ଅଛି, ଉପରେ ଖାଲି ଭଡ଼ା ଦଉଛନ୍ତି ତଳେ ସେ ନିଜେ ରହୁସନ୍ତି ଆଉ। ମଝିରେ ମଝିରେ ପବନ ଟା ଏତେ ଜୋରରେ ଦଉଛି ଯେ, ବଢିଆ ଲାଗୁଛି।
ହଁ। ତୁମେ ମେଡିସିନ୍ ଆ ଖାଇଲଣି ଥଣ୍ଡା ଜୋର୍ ସୋର ରେ ହେଇଯାଇଛି ନା?
ହଁ, ମେଡିସିନ ପା ଆଣିଛି, ମେଡିସିନ୍ ଖାଉଥିଲି। ମାନେ ମେଡିସିନ୍ ଥଣ୍ଡା ପାଇଁ ଯୋଉଟା ଖାଉଥିଲି ହେଟା କମିଯାଇଛି। କିନ୍ତୁ, ମୋର ଯୋଉଟା ଅଂଶିଲ ଟା ରୁହେ ନା ଟିକେ ରୁହେ, ମୋର ଥଣ୍ଡା ହେଲା ମାନେ ମୋର ଟନସିଲ୍ ବଢିଯାଏ। ତ ସେଇଟା ଟିକେ ଅଛି ଆଉ, ପୀଡା ଟିକେ ଅଛି। ମୋ ଥଣ୍ଡା ମାନେ ହେମିତି ହବନି, ମାନେ ଖୁବ କମ୍ ହୁଏ। ଆଉ ଯଦି ମୋର ଟିକେ ଥଣ୍ଡା ହବ ମାନେ ଆରମ୍ଭ ହବ, ମୋ ଆଗେ ଟନ୍ସିଲ୍ ବଢି ଯାଏ, ପଛରେ ଆଉ ଯାହା। ମୋର ସେଇଟା ଅଛି। ତାପରେ ମୋର ପେଟ ଗରମ ରହିଲେ ବି ଟିକେ ଥଣ୍ଡା ଟହସିଲା ରୁହେ ନା! ହୁଁ ଗରମ ରୁ
ହୁଁ।
ହଁ, ମୁଁ ଏଇ ରାତିରେ ଦି ଦିନ ହେଲା ଯୋଉ ଅଣ୍ଟାଟା ଝିଅକୁ ଟିକେ ଟେକା ଉଠା କରିକି ଅଣ୍ଟାଟା ପେନ୍ ହଉଛି। ତ ରାତିି ବି ଠିକ୍ ସେ କମ୍ପ୍ଲିଟ୍ ନିଦ ହଉନି। ହଁ, ସେଇଟା ଅସୁବିଧା ହଉଛି ଆଉ!
ଜ୍ୱରଟା ହେଲେ ଅଧିକ କଷ୍ଟ ହେବନି। କିନ୍ତୁ ଥଣ୍ଡାଟା ହେଲେ ଭାରି କଷ୍ଟ ହବ।
ଥଣ୍ଡା ଟା ବହୁତ କଷ୍ଟ। ଜରଟା ହେଲେ କିଛି ନାହିଁ ଉଁ କିନ୍ତୁ ଥଣ୍ଡା ହେଲେ ମୁଣ୍ଡ ବିନ୍ଧା, ଦେହ ମାନେ ପୁରା ପିଡା ପୁରା ଶୂନ୍ ଲାଗିବ।
ହଁ, ପୁଣି ନାକ ଆଡେ ଚୁଣ୍ଟି ହେଇଯିବଁ।
ନାକ ଚୁଣ୍ଟି ମାନେ, ଚିଡ଼ଚିଡା ଲାଗିବ। ଥଣ୍ଡା ଟା ହେଲା ପରେ ପୁଣି ବିରକ୍ତିକର ଲାଗିବ। ଚାଲ ଯାଉଛି। ଚାଲ ଆଉ ଗୋଟେ ମିନ୍ଟି। ଆଉ ଦି ମିନ୍ଟି। ହଉ ନାଇଁ ନାଇଁ ଖାଇବା ନାଇଁ, ମାମା ତମେ ବାହାରେ କାଇଁ ବସ୍ ଛା, ତମେ ଏସିଭିତରକୁ ଆସ।
ଓହ! ହ ହ ପୁଅ କି ପୁଅ? ଆଉ, ପୁଅ ତ ଅଧିକ ମାମା ମାନଙ୍କୁ ଭଲ ପାଆନ୍ତି ଆଉ।
ହଁ।
ହଁ, ପୁଅ ମାନେ ହିଁ ଅଧିକ ଭଲ ପାଆନ୍ତି। ମା
ହଁ, ସେ ତମେ କାହିଁ ଗରମ ରେ ବସିଛ, ବାହାରେ ତତଲା ପବନ ଟା ବାଜୁଛି, ତମେ ପଳେଇ ଆସ ଭିତରକୁ, ଏସି ପବନ ବାଜ୍
ହିଁ ପା ଦେଖିଲ କେତେ କେୟାର ନଉଛି?
ଏସିଟା ଏସିି ଟା ଥଣ୍ଡା ପବନ ଦଉଛି, ତମେ କାଇଁ ଗରମରେ ଅଛ, ଭିତରକୁ ପଳେଇ ଆସ। ଏୟା ଆଉ। ହଉ ଖାଇଦିଅ, ହଉଦିଅ। ସେ ଗପିବ ଯେ ନନଷ୍ଟପ ଗପିବ ତାର। ସେ ଆଉ କିଛି କୁହାଇ ଦବ ନି। ଖାଇଦିଅ। ଖାଇଦୋଉନୁ। ହୁଁ ହେ ବା ତମ ଗୋଟେ ଚକୋଲେଟ ଖାଇଦିଅ ମୁଁ ମୁଁ ଗୋଟେ ଚକୋଲେଟ ଖାଇବି।
ଅ
ୟେ ଯୁଆଡ଼େ ବୁଲୁ ଚି। ବୁଲୁଥିବ କିନ୍ତୁ ମୋହ ମାମା ମୁହଁଟିକେ ଦେଖି ଦେଇ ଯିବ।
ଓହ
ପ୍ରତି ପାଞ୍ଚ ଦଶ ମିନିଟ ରେ ତ ମୁହଁଟିକୁ ସିଏ ଦେଖି ଦେଇ ଯିବ ମାମା ଅଛି ଘରେ।
ସେଇଆପୁଅ ମାନେ ସେଇଆ।
ହୁଁ।
କୁହନି ତା କଥା। ତାରେ ପୁଣି ଖାଇବାରେ ବହୁତ ଡିମାଣ୍ଡ ଯେ ଖାଇବି ସେଟା ଖାଇବିନି ଏଇଟା ମତେ ଆଳୁ ଭଜା ଦିଅ। ମତେ ଅଣ୍ଡା ଭଜା ଦେଇନ ମୁଁ ଖାଇବିନି ଭାତ। ଭାତ, ଡାଲି ମତେ ଭାତ ଡାଲି ଦେଇ ଦୋଉଚନ୍ତି ଖାଇବାକୁ। କୁହନି। ମାନେ ତାର ଶନିବାରେ କି ମଙ୍ଗଳବାରେ ଆଇଁଷ ହେଇନଥିବୁ ଖାଲି ଭାତ ଡାଲି ଧରେଇ ଦୋଉଚନ୍ତି ଖାଇବାକୁ ମୁଁ ଖାଇବିନି ଭାତ ଡାଲି।
ଭଗବାନ।
ହୁଁ। ଦିଦି ଜଣେ। ନୁଆ ଦିଦି ଜଣେ।
ମୁଁ କହିଲି କା ସହ କଥା ହୋଉଚ?
ହ ଝିଅ ତ ତାର ଶୋଇଚି ଖାଇପିଇ କି। ଆମେ ଖାଲି ଖାଇବୁ ଆଉ। ଛୁଆଙ୍କ କାମ ସରିଚି।
ଓ ସବୁସରିଚି ଖାଇକି ଶୋଇବ ନା।
ହଁ ଛୁଆ ଖାଏ କାମ ସରିଚି ହେଲେ ଆମେ ଖାଇ ଚାଲିଲେ ସେ ତାପରେ ଶୋଇବୁ ଆଉ।
ଟିକେ ବର୍ଷା ହେଇଗଲା ତମେ ଖୁସି ହେଇଯିବ ନା।
ବର୍ଷା ଟିକେ ହେଲେ ଟିକେ ମତଟିକେ ଭଲାଗନ୍ତା ବିଜୁଳି ତ ମାରୁଚି ତଥାପି କୁଆଡେ ବର୍ଷା ଟା ହୋଉଚି ବା ବାହାରେ ବଢିଆ ଥଣ୍ଡା ପବନ ଦୋଉଚି।
ଅ ହଉ ତମେ ଯାଅ ଖାଇବ ଆଉ ରଖୁଚି।
ହଁ ପା ଯାଉଚି ଏଇ ଖାଇବୁ।
ଆଉ
ହଉ ହଉ ରଖୁଚି।